ହ୍ୟାଲୋ, ହଁ ମ୍ୟାଡ଼ାମ୍ ନମସ୍କାର।
ନମସ୍ତେ, ନମସ୍ତେ, କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି, ଭଲ ଅଛି, ଆଉ।
ଆଉ କଣ କରୁଥିଲ ଆପଣ କଣ କରୁଥିଲେ?
ମୁଁ ଜଷ୍ଟ ଏ ବସିଛି ତ ଟିକେ କଲ କରିଦେଲି ଆଉ। ଫ୍ରୀ ରେ ଅଛି ଏବେ, ସେଥିପାଇଁ କଲ୍ କରିଲି ଟିକେ।
ଆଚ୍ଛା ଆଛା। ମୁଁ ଯାଏ ଆଜି ଯାଇଥିଲି, ମୁଁ ବୃଦ୍ଧାଶ୍ରମ ଆଡେ ଟିକେ ଯାଇଥିଲି ବୁଲିବାକୁ ଆଜି। ହଁ ଏବେ ଆସିଚି ଆଉ ଆସିକି ବସିଚି ଆଉ।
କଣ ସବୁ କଲେ ବୃଦ୍ଧା ଆଶ୍ରମରେ କା କା ସାଙ୍ଗେ ସବୁ ଦେଖାହେଲେ?
ଆଜି ଜନ୍ମଦିନ ଥିଲା ତ ମୋର ତ ଯାଇଥିଲୁ ବୁଲିବା ପାଇଁ ସେପଟେ। ତ ସେଇ ବୃଦ୍ଧା ଛ ମଗଲୁ ଭାବିଲୁ ତାଠୁ ଭଲ ଜାଗା ଆଉ କିଛି ନାହିଁ। ମାନେ ଯିବା ପାଇଁ ଆଉ ଭାବିକି ସେଠିକି ଗଲୁ। ଗଲୁ ବହୁତ ଖୁସି ବି ଲାଗିଲା ସମସ୍ତେ ବହୁତ୍ ମିଶିଲେ ଭଲରେ ମିଶ ଶିଲେ ଆଉ ମୋର ତ ଜେଜେବାପା, ଜେଜେମା ନାହାନ୍ତି ଏବେ। ଲାଗିଲା କି ପୁଣି ଥରେ ମତେ ଜେଜେବାପା ଜେଜେମା ବି ମିଳିଗଲେ ସେଠିକି ଯାଇକି ସେମିତି ଲାଗିଲା।
ହଁ, ବହୁତ ବଢିଆ, ବହୁତ ବଢ଼ିଆ।
ହୁଁ।
ସେଇ ତ ମୋ ପୁଅ ଜନ୍ମଦିନରେ ବି ମୁଁ ସେଇ ମାନେ ଘରେ ଆଣିକି କେକ୍ ବେକ୍ସବୁ କାଟେନି କିଛି।
ହଁ।
ଆ ମୋ ପୁଅର ବି ସେଟା ପସନ୍ଦ ନାହିଁ ତ ମୁଁ ଏ ପା ଖ ସାଇ ମନ୍ଦିରରେ ସାଇ ମନ୍ଦିରରେ ଯେତିକି ରଙ୍କ ଅଛନ୍ତି। ସବୁ ରଙ୍କ ମାନଙ୍କୁ ଖାଇବାକୁ ଦେଇଦିଏ, ମୋ ପୁଅର ବି ଭାରି ଖୁସି ସେଇଥିରେ। ମୋ ପୁଅର ସେଇଥିରେ ବହୁତ୍ ସେ ମାନେ ଖୁସି ହୁଏ। ସେ କୁହେ କି ମୋ ସାଙ୍ଗ ମାନଙ୍କୁ ମତେ ଡାକିକି ଘରେ ସେଇ ଖର୍ଚ୍ଚ କରିବା ଇଏରେ ସେଇଟା ମୋତେ ବହୁତ୍ ବଢିଆ ମାନେ ବହୁତ ଖୁସି ମିଳୁଛି। ଆଉ ସେଇଠେ ମାମା ସେଇଟା ହିଁ କର। ସେ ସବୁବେଳେ ସେଆ କୁହେ ତ ସେଇ ଜିନିଷ ଠୁ ଆଉ କଣ ଅଛି।
ହଁ ତା ଠୁ ବଡ ଖୁସି କୋଉଡା କେକ୍ କାଟିକି ଖାଇଦେଲେ ସରିଗଲା ସେଇଟା କିନ୍ତୁ ଆ ଯାଇକି ଲୋକଙ୍କ ସହିତ ମିଶିବା, ସେମାନଙ୍କୁ ଟିକେ ଖୁସି ଦେବା ସେ ସେ ମାନେ ଖୁସି ହେବେ ଆମେ ବି ଖୁସି ହେଇଯିବା ତାଠୁ ବଡ ଖୁସି ଆଉନାହିଁ କି
ଆଚ୍ଛା ବୃଦ୍ଧ ଆଶ୍ରମରେ ଯାଇକି କଣ ସବୁ କରିବାକୁ ପଡୁଛି?
ନାଏ କିଛି ନାଇଁ ଆମେ ଗଲୁ ସେ ଯୋଉ ତାଙ୍କର ଯିଏ ଥାଆନ୍ତି। ହେଡ୍ ଯିଏ ଥାନ୍ତି ତାଙ୍କର ମୁଁ ଖ୍ୟ ଯିଏ ଥାନ୍ତି ତାଙ୍କ ସହିତ କଥା ହେଲୁ ଆଉ ଭି କୁ ଗଲୁ ମୁଁ କହିଲି ମୋର ଆଜି ଜନ୍ମଦିନ ମୁଁ ଆସଛି ଟିକେ ଦେଖା କରିବା ପାଇଁ ବୋଲି କହିଲି ଆଉ ସାଙ୍ଗ ମାନ ସବୁ ମିଶିକି ଯାଇ ଥିଲୁ ଆମେ ମାନେ ତ ଗଲୁ ଭିତରକୁ ଗଲୁ ଆଉ ମୁଁ କିଛି ମିଠା ବି ନେଇଥିଲି ସେମାନଙ୍କୁ ଦେଲୁ
ହୁଁ ହୁଁ।
ତାପରେ ଗାମୁଛା ବି ନେଇଥିଲୁ ଆମେ ଭାବିଲି ଗାମୁଛା ତାଙ୍କୁ ଦରକାର ନା ତ ଗାମୁଛା ନେଇଥିଲୁ ହଁ ଗାମୁଛା ବି ସେମାନଙ୍କୁ ବାଣ୍ଟି ଦେଲୁ ଆମେ ଆଉ ସମସ୍ତ ଖୁସି ହେଲେ ସମସ୍ତେ ଏଁ ଗୋଟେ ରୁ ଗୋଟେ ରୁମ କୁ ଆସିଲେ ସମସ୍ତେ ବସିଲେ ଆଉ ମୋ ସହିତ ବହୁତ କଥା ହେଲେ ମୋ ପାଇଁ ପ୍ରାର୍ଥନା ବି କଲେ ସେମାନେ। ଆଉ ବସିକି ମାନେ ଉଁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ମତେ ଜଣେଇଲେ ତାପରେ ପୁଣି ଆ ଯୋଉ କେକ୍ ବି ନେଇଥିଲୁ ମିଶିକ କାଟିଲୁ ଖାଇଲୁ ତାପରେ ପୁଣି ମିଠା ମୁଁ ବାଣ୍ଟିଲି ସେମାନଙ୍କୁ ତାପରେ ସେ ଗାମୁଛା ଗୁଡାକ ଯାହା ନେଇଥିଲୁ ବାଣ୍ଟିଲୁ ସେମାନଙ୍କୁ। ଆଉ ସେମାନଙ୍କ ସହିତ କଥାବାର୍ତ୍ତା ବି ହେଲୁ ଆଉ କୋଉଠୁ ଆସିଚନ୍ତି କଣ ସବୁ ପଚାରିଲୁ ଆମେ ଆଉ ଭଲ ଲାଗିଲା ଆଉ ସେମାନଙ୍କର ଆ ଯୋଉ ସେମାନେ କେତେ କଷ୍ଟରେ ଆସିକି ଅ ଅଛନ୍ତି ସେମାନେ କ ମାନେ ଭଲ ଘରରୁ ବି ହଁ ସେଇ ଯୋଉ କଷ୍ଟରେ ଯୋଉ ତାଙ୍କ ଘରୁ ଯୋଉ ଆସିଚନ୍ତି ସେଗୁଡାକ ମଧ୍ୟ ସେମାନେ ଆମ ସହିତ ଆଲୋଚନା କଲେ କହିଲେ। କେତେ ପ୍ରାୟତଃ ଏଇ ଆମ ଜାଗା ଆମ ପାଖାପାଖି କି ଜାଗା ଗୁଡାକରୁ ବି ଆସୁଛନ୍ତି। ଆଉ ଦୂରରୁ ବି ଆସିଛନ୍ତି ଲୋକମାନେ ଆଉ ବହୁତ ବୁଢା ବୁଢୀ ମଧ୍ୟ ହଁ ବହୁତ ବୁଢାବୁଢୀ ହେଇଛନ୍ତି ଆଉ କେତେଜଣ ତ ମାନେ ଏମିତି ଭଲ ଘରର ଦିଶୁ ଥିଲେ ମାନେ ଭଲ ଘରର ହଁ ଆଉ ଭଲ ପିନ୍ଧା ପିନ୍ଧି ବି ଥିଲା ଅଳଙ୍କାର ବି ପିନ୍ଧିଥିଲେ କାନର ପିନ୍ଧିଥିଲେ ଜଣେ ଏ ଯେ ଭଲ ଘରର ଦିଶୁଥିଲେ କିନ୍ତୁ ସେ ମଧ୍ୟ ଆସିକି ବୃଦ୍ଧାଶ୍ରମରେ ରହୁଛନ୍ତି ବହୁତ ଦୁଃଖ ଲାଗିଲା ମୁଁ ପଚାରିଲି ସେମାନଙ୍କୁ ଆଉ ଆପଣ କଣ ପାଇଁ ଆସଛନ୍ତି ଆପଣଙ୍କର କଣ ଅସୁବିଧା ହେଲା? କହୁଥିଲେ ମୋ ପୁଅ ବୋହୂ ଆଉ ସେମାନେ ଗୋଟେ ପଟିଆ ହେଇକି ଆମକୁ କିଛି ଦିଅନ୍ତିନି କିଛି
କେତେ ଦୁଃଖଦର ବିଷୟ ଏଇଟା ଦୁଃଖଦର ବିଷୟ ଯେ ପୁଅ ହଁ।
ହୁଁ ତାପରେ ପୁଣି ସେମାନେ କହିଲେ ଆଉ ବହୁତ କଷ୍ଟ ଲାଗୁଚ ସେ ଯୋଉ ଏତେ ବଡ କରିକି ଆମେ ପାଠ ପଢେଇଲୁ ସେମାନଙ୍କୁ ଏତେ ସବୁ ବାହାଘର ଖଚ୍ ର୍ଚ୍ଚ କଲୁ ସବୁ ବାପା ମାଙ୍କ ହିସାବରେ ତ ଆମେ ସବୁ କିଛି ସେମାନଙ୍କ ପାଇଁ କଲୁ କିନ୍ତୁ ସେମାନେ ଲାସ ମାନେ ଶେଷରେ ଆମ ସହିତ ତା କିଛି ଭଲ ବ୍ୟବହାର କଲେନି ଆମକୁ କିଛି ଦରକାର ନାହିଁ ଆମକୁ ଖାଲି ସେମାନେ ଟିକେ ପଚାରନ୍ତୁ। ସେତିକି ହିଁ ଆମେ ଚାହୁଁଥିଲୁ କିନ୍ତୁ ସେତିକି ହଁ ସେତିକି ବି ମିଳିଲାନି ଆଉ ସେଥିପାଇଁ ଆମେ ଆସିକି ଘରୁ ବାହାର କରିଦେଲେ ଆମକୁ ଆସିକି କୁଆଡେ ଆଉ ରହିବୁ ଏଇଟା ଆମେ ଅ ବୃଦ୍ଧା ଆଶ୍ରମ ବିଷୟରେ ଜଣେ କହିଲେ ଆମକୁ ଆମେ ଆସିକି ଏଠି ରହୁଛୁ ବୋଲି କହିଲେ ସେ ଆଉ କହିଲେ ଘରୁ ଯୋଉ ଅ ଆମେ ଯେତିକି କରିଛୁ ତା ଯୋଉ ଖୁସି ଆମକୁ ମିଳିନି କିନ୍ତୁ ଏଠି ଯୋଉ ପ୍ର ମାନେ ଲୋକମାନେ ଅ ଅଛନ୍ତି ସେମାନଙ୍କ ସହିତ ହଁ। ସେଇ ଖୁସି ଟା ଏଠି ବି ମିଳୁଛି ବହୁତ ଭଲ ଲାଗୁ ଚି ଆଉ ଗୋଟେ ଆଉ ଜଣଙ୍କ ସହିତ ମୁଁ ମିଶିଲି ସିଏ କହିଲେ ଆପଣ କଣ ପାଇଁ ଅଛନ୍ତି ସେ ବି ଦୁଃଖ କହିଲେ ଆଉ ପିଲାମାନେ କଣ କରନ୍ତି ନା ଯେତେବେଳେ ସେଇ ଏଇ ସେ ଯୋଉ ବୁଢା ଲୋକଟା ଯୋଉ ଥିଲେ ତା ଯେ ସେ ଚାକିରୀ କରୁଥିଲେ ସରକାରୀ ଚାକିରୀ। ହେଲା ତ ସେ ଚା ତାଙ୍କର ଚାକିରୀ ଅବସର ପରେ ତାଙ୍କର ପେନସନ ମିଳେ। ତ ଏଇ ଯୋଉ ପିଲାମାନେ ତାଙ୍କ ପିଲାମାନେ କଣ କରନ୍ତି, ଏମିତି ଖାଲି ଦିନରେ କେବେ ଦେଖିବା ପାଇଁ ଆସନ୍ତିନି। କିନ୍ତୁ ଯେତେବେଳେ ପେନସନ ମିଳିବାର ଥାଏ ଏମାନ କୁ ନିଅନ୍ତି ବ୍ୟାଙ୍କକୁ ଟିପ ଚିହ୍ନ ଲଗେଇଦେଇ ପଇସା ବାହାର କରିକି ସେମାନେ ନେଇଯାଆନ୍ତି। ଏତେ କଷ୍ଟ ଲାଗିଲା ନା ସେଗୁଡାକ ଦେ ଶୁଣିକି ଆଖିରୁ ଲୁହ ଝରିପଡିଲା, ଭା
ସେ ପୁଅ, ବୋହୁ ମାନେ ଭାବୁନାହାନ୍ତି, ଏଇ ଯୋଉ କର୍ମଟା କରୁଛନ୍ତି ତା କ ଫଳତ ନିଶ୍ଚୟ ଅଛି, ଭଗବାନତ ସବୁ ଦେଖୁଛନ୍ତି। ଆଉ ତା ଫଳବି ଭୋଗିବାକୁ ପଡେ ବୋଲି ସେମାନେ ଭାବୁନାହାନ୍ତି ଯେ କର୍ମର ଫଳ ନିହାତି ଆମକୁ ଏଇଠି ହିଁ ଭୋଗିବାକୁ ପଡେ।
ହଁ।
ଯୋଉ କର୍ମଟା କରୁଛନ୍ତି ସେମାନେ ନଭାବି ଚିନ୍ତି ସେ କର୍ମଟାକୁ କରୁଛନ୍ତି, ବୁଢା ବୁଢୀ ଲୋକ କେତେ ଦିନ ମା ବଞ୍ଚିବେ କେତେ ଦିନବା ବଞ୍ଚିବେ, ଆଉ ସେମାନଙ୍କୁ ଯଦି ଆମେ ଖୁସି ଦେବା
ହଁ ସେମାନେ ସେଇଟା ସେମାନେ ବୋଝ
ଆଶ୍ରୀବାଦରେ ଆମେ ବହୁତ ହଁ ତାଙ୍କରି ମାନେ ବୁଝୁନାହାନ୍ତି ଯେ ତାଙ୍କର ଆଶୀର୍ବାଦରେ ଆମେ ଆଗକୁ ଯିବା। ସେମାନେ କେତେ ଦିନ ବା ରହିବା ଆମକୁ ଯଦି ଏତେ ବଡ କରିଛନ୍ତି, ଛୋଟ ରୁ ବଡ କରିଛନ୍ତି ତ ଆମରବି କିଛି କର ତବ୍ୟ ଅଛି
ହଁ ତାଙ୍କ ପାଇଁ କରିବା ପାଇଁ ହୁଁ।
ସେ କର୍ତ୍ତବ୍ୟରୁ ପଛକୁ ଆସିକି ତାଙ୍କୁ ଧୋକା ଦେଇ ତାଙ୍କୁ ଘରୁରୁ ବାହାର କରିଦବା ସେଇଟାତ ଆମର କର୍ମ।
କେତେ କଷ୍ଟ କେତେ କ ତ ମାନେ କେତେ ଦୁଃଖର ବିଷୟ ଏଗୁଡାକ, ଆଜିକାଲି ବହୁ
କିନ୍ତୁ ବହୁତ ଭଲକାମ ଆପଣ କରିଛନ୍ତି, ବହୁତ ଭଲକାମ। ସେ ଯାଉଛନ୍ତି ସେଇଠି ସମୟ କଟେଇବା ଟା ବହୁତ ବଢିଆ ଜିନିଷ
ହଁ ବହୁତ ଭଲ ଲାଗିଲା, ଆଉ ଗୋଟେ ବିଷୟ ମୁଁ ଭାବୁଥିଲି ସେଠ ମାନେ ଭଲ ମତେ ଭଲ ଲାଗିଲା, ମୁଁ ଭାବୁଥିଲି ଏମିତି କଲେ ହବକି ବୋଲି ଆପଣ କହିବେ, ମୁଁ କହୁଛି ହଁ ମୁଁ କହୁଥି ଲି ଯେ ଆମର ଯୋଉ ଅନାଥ ଆଶ୍ରମ ଗୁଡାକ ଅଛି। ମୁଁ ଭାବୁଥିଲି ସେ ଅନାଥ ଆଶ୍ରମ ଅଲଗା ନକରିକି ବୃଦ୍ଧାଶ୍ରମ ସହିତ ଅନାଥଆଶ୍ରମକୁ ମିଶେଇ ଦେଲେ ଯୋଉ ପିଲାମାନେ ବାପା ମା ପାଇନାହାନ୍ତି ଅନାଥ ଆଶ୍ରମରେ ରହୁଛ ସେଇ ପିଲାମାନେ ଏଇ ବୃଦ୍ଧା ସମରେ ମିଶିକି ଯଦି ରହିବେ ମାନେ, ସେମାନେ ବି ମାନେ ସେ ପିଲାମାନେ ବି ଜେଜେବାପା, ଜେଜେମା ପାଇବେ ବଡ ମାନଙ୍କ ସ୍ନେହ ବି ପାଇବେ ଆଉ ଯୋଉ ବୁଢାବୁଢୀ ମାନେ ଯଉ ରହୁଛନ୍ତି, ସେମାନେ ମଧ୍ୟ ମାନେ ଗୋଟେ ନାତି, ନାତୁଣୀଙ୍କୁ ଦେଖି ସ୍ନେହ ଭଳିଆ ସେମାନଙ୍କୁ ଲାଗିବ ମିଶିକି କଥାବାର୍ତ୍ତା ହେଇପାରିବେ, ସେମାନେ ଖେଳି ପାରିବେ ମିଶିକି ସାଙ୍ଗସାଥି ହେଇପାରିବେ ତାଙ୍କୁ ଖୁସି ଲାଗିବ ମାନେ ଯଦି ମୁଁ ଭାବୁଛି। ଏମାନେ ମୋ
ନାଇ ଏଇଟା ବହୁତ ଭଲ ହବ, ଯଦିି
ଯଦି ସେମାନଙ୍କୁ ମିଶେଇକି ରଖିବେ ଯଦି ନା ହଁ। କେତେ ଖୁସି ଲାଗିବ ସେମାନେ ବି କିଛି ଅଲଗା ମାନେ ମାନେ ଆମେ କା ଝୁ କି କଣ କିଛି ଜାଣ ସେମାନେ ଭାବିବେନି ତାଙ୍କ ମନ ଭିତରେ ସେଗୁଡାକ ଚିନ୍ତା ଆସିବନି।
ହୁଁ ହୁଁ ହୁଁ ନାଇଁ ଏମ ଏମାନେ ବି ଟିକେ ସ୍ନେହ ପାଇବେ ସେମାନେ ବି ସ୍ନେହ ପାଇବେ ବହୁତ ଭଲ ହବ ଏଇଟା ଏଇଟା ବହୁତ ଭଲ ହବ ଯେ ଅନାଥ ଆଶ୍ରମ ଯଦି ବୃଦ୍ଧ ଆଶ୍ରମ ସାଙ୍ଗେ ମିଶିଯିବ। ବହୁତ ଭଲ ହବ ଛୁଆ ଗୁଡା କେବେ ଭାବିବେନି ଯେ ଆମର କିଏ ନାହାନ୍ତି ବୋଲି।
କେହି ନାହାନ୍ତି ବୋଲି ହଁ।
ଭ ଭାବିବେ ଏମାନେ ବି ଟିକେ ଯୋଉ ପୁଅ ବୋହୂକୁ ମନେ ପକେଇକି ଯୋଉ ଦୁଃଖ କରୁଛନ୍ତି ସେଇଟା ବି ଟିକେ କମିଯିବ।
ସେମାନଙ୍କର ପୁଣି ପରିବାରରେ ପୁଅ ବୋହ ଖାଲି ଥାନ୍ତି କି ସବୁ ଥାନ୍ତି ପିଲାମାନେ ଯଉ ସାନ ପିଲାମାନେ ହଁ ସେମାନେ ନା ବାପା ମା ମାନେ ଯେତେବେଳେ ପିଲାମାନଙ୍କୁ ବାହା କରେଇ ଦିଅନ୍ତି ବାହା ଦିଅନ୍ତି ତାପରେ ସେମାନଙ୍କର ଇଚ୍ଛା ଥାଏ ଯେ ମୋ ପୁଅର ଗୋଟେ ପୁଅଟେ ହବ କି ଝିଅ ଟେ ହବ ଆମ ନାତି ନାତୁଣୀ ଟେ ହେବ ଆମେ ସେମାନଙ୍କ ସହିତ ଖେଳିବୁ ଆମେ ସେମାନଙ୍କୁ ବୁଲେଇବୁ ତାଙ୍କ ସହିତ ମାନେ ସମୟ ମଧ୍ୟ ବିତେଇବୁ ଭାବିଥାନ୍ତନ୍ତି କିନ୍ତୁ ସେଇ ସୁଖ ଟା ଯେ ସେମାନେ ପାଇନଥାନ୍ତି ଆସିକି ଯେତେବେଳେ ବୃଦ୍ଧାଶ୍ରମରେ ରୁହନ୍ତି ତ ମୁଁ ଭାବୁଥିଲି ଯଦି ଅନାଥ ଆଶ୍ରମ ର ପିଲା ମାନଙ୍କୁ ଏଇଠି ରଖାଯିବ ତାହେଲେ ସେମାନେ ସେଗୁଡାକ ପାଇପାରିବେ।
ହୁଁ ହୁଁ ହୁଁ ଏଇଟା ବହୁତ ଭଲ ଜିନିଷ ହବ ବହୁତ ଭଲ ହବ। ଯଦି ଏମିତି ମିଶିଯିବ ବହୁତ ଭଲ ହବ।
ହୁଁ। ଗତ ବର୍ଷ ମ ମୁଁ ଯାଇଥିଲି ଗୋଟେ ଅଛି ଆମର ଏଠି ଅନାଥ ଆଶ୍ରମ ଅଛି ସେଠିକି ମୁଁ ଯାଇ ଥିଲି ଗତ ବର୍ଷ ଜନ୍ମ ଦିନରେ ଆଉ ଭାବିଲି ବା ବାରେ ଆମେ ଯାଉ ପଇସା ଖର୍ଚ୍ଚ କରୁ ମାନେ ଖାଇବା ପିଇବାରେ। ଆଉ ସେ କଣ ହଁ।
ଏଇଥିରେ ବହୁତ ଆନନ୍ଦ ମିଳେ।
ତ ଏମାନଙ୍କ ସହିତ ମିଶିକି ଯୋଉ ଖୁସିଟା ମିଳେ ଯୋଉ ଯୋଉ ପିଲାଙ୍କ ବାପ ବାପା ମା ନାହାଁନ୍ତି ଘର ଯାର ନାଇଁ ସେମାନଙ୍କ ସହିତ ମିଶିକି ଯୋଉ ଖୁସିଟା ମିଳେ ସେଗୁଡାକ ଆଉ ସେଇ ଯୋଉ ଆମର ଉତ୍ସବରେ ସେ ଯାକ ମିଳେନି। ଯୋଉ ଆମେ ଯାଇକି ବାହାରେ ସାଙ୍ଗସାଥି ସାଙ୍ଗ ସହିତ ମାନେ ଖାଇବା ପାଇଁ ଯାଇ ଥାଉ ସେଇଠି ସେ ଖୁସିଟା ମିଳେନି।
ହଁ ନା ସତ କଥା ସତ କଥା। ହୁଁ ଆଉ ଜନ୍ମା ଦିନର ଅନେକ ଅନେକ ଶୁବେଚ୍ଛା। ତମକୁ ହଁ ହଁ ବହୁତ ଭଲରେ ଆଉ ଖୁସିରେ ରୁହ ସବୁବେଳେ।
ହଁ ଅଁ।
ହୁଁ।
ହଉ ମ୍ୟାଡ଼ମ୍। ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆପଣଙ୍କୁ ମଧ୍ୟ ଜଣେଇଲି ମୁଁ କଣ କଲି ଆଜି। ହଉ ହଉ ରଖୁଚି ଆଜ୍ଞା ଆଜ୍ଞା ରଖୁଚି ଓ କେ ନମ
ହଁ ହଁ ହଁ ହଁ।